ହ୍ୟାଲୋ
ହ୍ୟାଲୋ ଆବାଜ ଅଛି ନା।
ହଁ ହଁ ଆସୁଛି କଣ କରୁଥିଲ।
ବସିଥିଲି ତମେ କଣ କଉଥିଲ।
ମୁଁ ବି ବସିଛି ଆଉ।
କି ସୋଉନ।
ଉଠି ପଡିଲି ତୁମ ଫୋନ କଲା ପରେ।
ଆଉ କଣ ଆଜି ଲଞ୍ଚ ରେ କଣ ହେଇଛି ବଢ଼ିଆ।
ଏବେ ତ ମା ରୋଷେଇ କରୁଛନ୍ତି, ଲେଟ ରୋଷେଇ କରୁଛନ୍ତି ମା ତ ତରକାରୀ କଣ ବନାଉଛନ୍ତି ଏବେ।
ତମେ ବନଉନ ଯାଇକି।
ମତେ ତ କହୁଥିଲେ ଯେ ମୁଁ ସାଉଣ୍ଡ ଆସିବ କହିକି ମୁଁ ବନଉନି।
ହଉ ହଉ।
ଠିକ୍ ଅଛି।
ଘ ଘରେ ଜାଣିଛନ୍ତି।
ଉଁ
ଘରେ ଜାଣିଛନ୍ତି ତମେ ଏମତୀ କଥା ହଉଛ।
ହଁ ହଁ ମୁଁ କହିଦେଇଛି। କି ଟିକେ ଏମିତି ସେମିତି କଥାବାର୍ତ୍ତା ହେଲେ ଟିକେ ପଇସା ପତ୍ର ମିଳୁଛି ତ। ମୁଁ ହୁଁ ଠିକ୍ ଅଛି କହିଲେ ଏମିତି କିିଛି କହିଲେନି।
ହୁଁ ଉ
ହୁଁ ତମେ କହିନ କି ଘରେ।
ଘରେ ମୁଁ କହିଲେ ମୋତେ ଗାଳି କରିବେ।
ଉଁ ଗାଲି କରିବେ।
ହୁଁ
ସେଥିପାଇଁ କହିନି।
ଉଁ ହୁଁ ମୋବାଇଲ ବେଶି ୟୁଜ କରନ କି ତମେ।
ମୋବାଇଲ ବେଶୀ ୟୁଜ କରେ ଯେ ଏମିତି କଥାବାର୍ତ୍ତା ହେଲେ ମୋବାଇଲରେ ଗାଳି କରିବ ଭାଇ। ମାମା ଗାଳି କରିଏ କହିବେ ତତେ ଆମେ ପଇସା ଦଉଛୁ ହୋନି ମୁଁ ଆକ୍ଚୁଆଲି ପ୍ଲାନ୍ ରେ ଅଛି ଏଠୁ ଯାହା ପଇସା ଇନକମ ହବ ମୁଁ ତାକୁ ଅଲଗା ଗୋଟେ ଉଣ୍ଡ ରଖିକି ସେଠୁ ଟ୍ରିପ୍ ମାରିବି।
ଏ ହେଁ
ତ ସେଇଟା କାଇଁ ନା ମୁ ଘରେ ନ ଜାଣିଲା ହିଁ ବେଟର।
ହଁ ପୁରା ଠିକ୍ କଥା କହୁଛ।
ହୁଁ
ମୁଁ ଭାବୁଥିଲି ପୁରା ମୋର କେତେ ପୁରା ଆସିଯିବ ପଇସା। ଦିଇ ହଜାର ଖଣ୍ଡେ ଆସିବ ମୁଁ ଭାବୁଥିଲି ହେଲା। ତାପରେ ଏତେ ରିଜେଟ୍ ଆସିଲା ନା ପୁରା ଯେତେ କଲ କଥା ହେଇଥିଲି ବହୁତ। ସାରା ରିଜେଟ୍ ହେଇଗଲା ତ
କ ଯାହାଲେ ଯୋଉ କଥା ହଉଛ ନା ଏଇ ଯା ହେଲେ ରିଜେଟ ହେଇଯିବ ପ୍ଲିଜ ଏ କଥା କଥା ହୁଅନି।
ଓହୋ ସେମିତି କି ସରି ସରି।
ବେବି ଆଉ ବି ତମ ଭଉଣୀ କଣ ସାଇନ୍ସ ନେଇଚି ନା କମର୍ସ ନେଇଛି? ଆର୍ଟସ ନେଇଛି ସେ ବି ଆର୍ଟସ ନେଇଛି।
ହଁ କାହିଁକି ନା ପାଖରେ ଯେଉଁ କଲେଜ ଅଛି ସେଥିରେ ସାଇନ୍ସ ନଥିଲା।
ଆଁ ତାକୁ ବି ଖୁସିନିଅର ଏଞ୍ଜୟ୍ ଥିଲା କି?
ନା ନା ସିଏ ତ କହୁଥିଲା ଫାଷ୍ଟରୁ କି ଆଣ୍ଡ ଡକ୍ଟର ଲାଇନରେ ଯିବି କହୁଥିଲା। ଡକ୍ଟର ଫକ୍ଟର କିନ୍ତୁ ଏଠି ସାଇନ୍ସ ନଥିଲା ତ ମା ବାପା କହିଲେ କି ଟିକେ ବାହାରେ କି ଛାଣିବା ଠିକ୍ ହେବନି ଏବେ ଛୋଟ ଅଛି। ତାପରେ ତାର ଚେନ୍ ହେଇଗଲା ଆଉ କଣ କରିବା?
ହୁଁ।
ହୁଁ ଆଉ ଦୂର ବି ମାନେ ଦୂରେ ଦୂରେ ଅଛି ତ କଲେଜଟା ସବୁ। ଆଉ ବାହାରେ ରହିଲେ ତ ହଷ୍ଟେଲରେ ରହିବାକୁ ପଡିବ କେମତି କଣ? ହଁ। ତ ତାକୁ ବି ଏଠି ଭଲ ଲାଗିଲା ସେ ତା ସାଙ୍ଗମାନେ ଏଠି ପଢିଲେ ତ। ସେ ବି ଭାବିଲା ଏଠି ପଢ଼ିଆ ଆଉ ସିଏ
ହୁଁ ହୁ
ହୁଁ।
ହୁଁ ହୁଁ ହୁଁ।
ତମେ କଣ ନା ପ୍ଲସ ଟୁ ଟା କୋଉଠି କଲ?
ମୋର ପ୍ଲସ ଟୁ ଭୁନେଶ୍ବରରେ ହେଇଥିଲା।
ହୁଁ।
ମୋର ପ୍ଲସ ଟୁ ଭୁବନେଶ୍ୱରରେ।
ଭୁବନେଶ୍ଵର କୋଉ କଲେଜ?
ହୁଁ ବକ୍ସି ଜଗବନ୍ଧୁ ବିଦ୍ୟାଧର।
ଓହୋ ଗମେଣ୍ଟ କଲେଜ ନା। ହୁଁ ହୁଁ। ପୁରା ଠିକ୍ ଗମେଣ୍ଟ କଲେଜରେ କଲେ ଠିକ୍ କିନ୍ତୁ କଣ କରିବ ଏବେ? ଗମେଣ୍ଟ କଲେଜରେ ବି ସେଇ ପଇସା ନେଉଛନ୍ତି ବହୁତ ସାରା ଆଉ
ହୁଁ ଆମ ଟାଇମରେ ତ ଜଏନିଂ ପାଇଁ ଆଡମିସନ ପାଇଁ ତେରଶହ ଟଙ୍କା ନେଇଥିଲେ। ତାପରେ ଆଉ ରେ ବୋଧେ ଏକ୍ସାମ ଫିସ କଣ ନେଇଥିଲା ନା ମୋର ମନେ ନାହିଁ ବାକି ଯୋଉ ପିଲାମାନେ ଆଇ ଟି ନେଇଥିଲେ ସେମାନେ କଣ ପାଞ୍ଚ ହଜାର ଥିଲା ବେସିକ ସାଇନ୍ସରେ ମୋ ସାଙ୍ଗଟା ବେସିକ୍ ସିଏ କହୁଥିଲା ସିଏ ଯାହା କହୁଥିଲା ଯେ ବେସିକ୍ ସାଇନ୍ସରେ ଆଇଟି ଯଦି ତମେ ଅପସନାଲରେ ନଉଛ ଯେମତି ଆମର ବାୟୋ ଥିଲା ବାୟୋକୁ ମ୍ୟାଥ ଗୋଟେ ଗୋଟେ ଯାଗାରେ ଅପ୍ସନାଲ ଥାଏ ତାଙ୍କ କଲେଜରେ ଆଇଟି ଅପ୍ସନାଲ ଥିଲା ଆମ କଲେଜ ଯେ ମ୍ୟାଥ୍ କମ୍ପୋଲସରି ଥିଲା ତାଙ୍କର ମ୍ୟାଥ୍ ଆଇ ଟି ଆଉ ଗୋଟେ କଣ ଏମିତି ଅପ୍ସନ୍ ଥିଲା ତ ଆଇ ଟି ଯୋଉମାନେ ନେଉଥିଲେ ସେମାନଙ୍କୁ ପାଞ୍ଚ ହଜାର ନା ଆଠ ହଜାର ଏମିତି କଣ ଦାଉ ପଡିଥିଲା ସିଏ କହିଥିଲା ଯାହା।
ହୁଁ ହୁଁ।
ଆମ କଲେଜରେ ପ୍ରାକ୍ଟିକାଲ୍ ଏକ୍ସାମରେ ପାସ୍। କରିବା ପାଇଁ ମାନେ ତିରିଶ ରୁ ତିରିଶ ରଖିବା ପାଇଁ ଦୁଇଶହ ନା ତିନିଶହ ତ ଏମତି କେ କେମେଷ୍ଟ୍ରି ଫିଜିକ୍ସ ଫିଜିକ୍ସରେ ଦୁଇଶହ ତ କେମେଷ୍ଟ୍ରିରେ କେମେଷ୍ଟ୍ରିରେ ବୁଢାଟା ମାଗୁଥିଲା ମାଗିବାକୁ ଆଉ କିନ୍ତୁ ମୁଁ ସେଏ ଆମର କେମିଷ୍ଟ୍ରି ଯିଏ ପଢଉଥିଲେ। ସଞ୍ଜୟ ସାର୍ ତାଙ୍କ ପାଖକୁ ମୁଁ ଆଉ ମୋର ରୁମମେଟ ଯେଥିଲା ଆମେ ଦି ଜଣ ପର୍ସନାଲ ଟ୍ୟୁସନ ଯାଉଥିଲୁ ତ ସାର୍ ଆମକୁ ହେମିତିରେ ଦେଇଦେବେ ଆମେ ଜାଣିଥିଲୁ। ହଉ ତ ମୁଁ କଣ କରଥିଲି ନା ଯେ ଯେତେବେଳେ କେମିଷ୍ଟୋ ଫାଇନାଲ ଚାଲିିଲା ଆମ ପଛରେ ଆଗ ଆର ଗୋଟେ ମୋର ହିଁ ରୋଲ ନମ୍ବରଠୁ ଦୁଇ ତିନିଟା ଆଗର ଗୋଟେ ବିଶ୍ଵଲୋ ପିଲା ଥିଲା। ମୁଁ ତା ପଚରେ ପଚରେେ ତାର ମୋର ମିଶି ମିଶି ଯାଇକି ସାର୍ ଯୋଉ ଦଉଛେ ନା ସାଙ୍ଗ ପଛରେ ଠିଆ ହେଇକି ଆମେନା ଆମର କଣ କେମିକାଲ ଫର୍ମୁଲାଟା ପିଲା ଜାନଦେଲେ ଆମେ ତା ଆକଡିଙ୍ଗ କରି ପଳେଇ ଆସିଲୁ ଆଉ ସା ସିଏ ବି ସେମିତି ସାଙ୍ଗ ପାଖକୁ ଟ୍ୟୁସନ ଯାଉଥିଲା ଆମେ ଯାଉଥିଲୁ ତ ଆମକୁ ସେମିତି ତିରିଶ ମିନିଟ ଆମେ ଜାଥିଲୁ ତ ଆମେ ସେଇଠୁ ପଇସା ଦେଇ ପାଥୁଲୁ ଫିଜିକ୍ସଟାରେ ଆମେ ଦେଇଥିଲୁ କଣ ନା ଫିଜିକ୍ସଟା ଆମକୁ ମାନେ ବହୁତ ଗୁଡ଼େ ଥିଲା ନା। ତ ଆମେ ଜାନନଥିଲୁ ଯେ କଣ ପଢ଼ିଛି କଣ ନାହିଁ ଆମେ ଯୋଉଟା ପଢ଼ିକି ଯାଇଥିଲୁ ମାସ ଦେଇଥିଲୁ ସେ ଆମକୁ ସେଇ ଚି ଦେଇଦେଲେ ଆମେ ସେ ଚି ଅକୁଡିଙ୍ଗ କରି ପଳେଇ ଆସିଲୁ।
ଓହୋ ତାହେଲେ ଭଲ ଆଉ।
ହୁଁ।
ଆମର ଏ ଏଠି କେମିତି କଣ ହୁଏ ଜାଣିଛ ମାନେ ଏଡି ସନ୍ କଲେ ଏଇ ସାତ ଆଠ ହଜାର ନିଅନ୍ତି। ହୁଁ ତାପରେ ଆର ବର୍ଷ ଫେର ଆଉ ସାତ ଆଠ ହଜାର ପଡ଼ିବ ଆଉ। ସେମତି।
ନା ଆମେ ଏକ ଏ ଆଡମିସନ ଫିସ୍ ଆମର ବିଜେପିରେ ସେଇଟା ଏତେ ଆଡମିସନ ଫିସ୍ ନିଣିଥିଲ ମୋର ଯାହା ମନ ଅଛି ତେରଶହ ଟା ନା ଚଉଦଶହ ଟା ଏମିତି କଣ ଦେଇଥିଲୁ। ସେଥିରୁ ଛଅଶହ ପଚାଶ ଡ୍ରେସ ପିସିଲେ ଏମିତି କଣ ଥିଲା ବୋଧେ ଏତେ ଆମେ ଦେଇନଲୁ। ପାଞ୍ଚ ଛଅ ହଜାର ସାତ ହଜାର ଆମେ ଦେଇନଥିଲୁ ଲସ୍। ସେଇ ଟାଇମ ରେ ମୁଁ ଦେଖିଥିଲି ଯେ ଆଡି ବଗେରା ମାନ ମୋର ଟିକେ କନଫ୍ୟୁଜ୍ ହେଥିଲା ଆର ବର୍ଷ ଯେତବେଳେ ବି ଟେକେ କଲେ ସେଟା ମୋ ଭାଇ କହୁଥିଲା ଯେ ପ୍ଲସ ଥ୍ରୀ ଅନର୍ସ କରିଦେ ଫିଜିକ୍ସ ଅନର୍ସ କରିଦେ। କରିବାର ଅଛି କରୁ ସେଇଟା ମୁଁ ଖାଲି ଦେଖିଥିଲି। ରମାଦେବୀ ବଗେରାରେ କେତେ କଣ କସୁଛି ସେଟା ସେ ଦେଖୁଥିଲେ ରମାଦେବୀ ଛଅ ସାତ ହଜାର ଅଛି।
ଏବେ ବଢ଼ିଯାଇଛି ନା। ସବୁ ଏବେ କଣ ନ୍ୟୁଜରେ ଆସିଥିଲା?
କଣ? ନାଇଁ ନାଇଁ ମୋର କଣ ଥିଲା ମୋ ଟୁ ଥାଉଜାଣ୍ଟ ଟ୍ୱଆଣ୍ଟି ୱାନ ଟ୍ୱଣ୍ଟି ଟୁ କୋଭିଡ ଷ୍ଟାର୍ଟିଂ ଇୟର ଟା ହଁ ମୋର
ମୋର ବି ତ ଥିଲା ସେ ଟାଇମରେ ଉଁ ଟ୍ୱଣ୍ଟି ୱାନରେ ତ ପ୍ଲସ ଟୁ।
ହୁଁ ହୁଁ।
ମୋର ବି ତୁ
ତ ମତେ କାଇଁ ମୋର ମନ ନାହିଁ ମୁଁ ଏତେ ପଇସା ଦେଇଛି ତାମାନେ ମେ ବିତୁ ଆମର ନାଇଁ ମୁଁ ମୋର ଖାଲି ତେରଶ ଟା ହିଁ ମନେ ଅଛି ମୋର ଆ ବେଶୀ କିଛି ମନ ନାହିଁ। ବିଜେପିରେ ମୁଁ ତ ହେଟି ବାହାର ହଷ୍ଟେଲରେ ଯାଉଥିଲି ମତେ କାଁ ଲାଗୁନି ବେଶୀ ନେଇଥି ଜାନନୀ ବିଜେପିରେ ସେ ଟାଇମ ରେ
ହୁଁ ହୁଁ କିନ୍ତୁ ମୋର ତ ପୁରା ମନେ ଅଛି ଏତିକି ନେଇଥିଲେ କହିକି ଆଉ ଏବେ ବି ମାନେ ଏ ଯେଉଁମାନେ ପଢ଼ୁଛନ୍ତି ତ କେବେ କେବେ ଆଡ଼ମିସନ ପାଇଁ ଯାଉ ତ ସାଙ୍ଗରେ। ତ ପୁରା ମୁଁ ଜାଣି ପକେଇଛି।
ହୁଁ ହୁଁ।
ହୁଁ ହଁ। ତ ସେମିତି କାଇଁ ମାନେ ଗମେଣ୍ଟ କଲେଜରେ ବି କେତେ କଣ ପଇସା ପଡ଼ୁଛି?
ହେଇଥିବ କଣ ଥିବ ତାଙ୍କର।
ହଁ। ଆଉ ଏବେ କଣ ନ୍ୟୁଜ୍ ରେ ଆସିଛି ଯେ ପୁରା ଏ କ୍ଲାସ୍ ରୁ ପିଜି କରିବା ପର୍ଯ୍ୟନ୍ତ ପୁରା ଫ୍ରି।
ଗମେଣ୍ଟ ଖାଲି ସେମିତି କହୁଚି କୋଟା ହଉଚି ଯେ? କହିଆ ଆଉ କରିଆରେ ବହୁତ ମାନେ ଏଇ ଜିନିଷ ଟା ହିଁ ବହୁତ ଲେଟରେ ଆପ୍ଲାଏ ହବ।
ହଁ ଆମ କଲେଜରେ ମାନେ ମୁଁ ଯେତେବେଲେ ପ୍ଲସ୍ ପ୍ଲସ ଥ୍ରୀ ଫାଇନାଲ ଇୟର ରେ ଥିଲି। ସେ ଟାଇମ ରେ କହିଲେ କି ଉଁ ପିଜି ହେଇଯିବ ଆର ଏଇ ବର୍ଷ ପିଜି ହେବ କହିଲେ। ଏବେ ପର୍ଯ୍ୟନ୍ତ ପିଜି ର ଦେଖା ନହିଁ।
ଉଁ ହୁଁ।
ହୁଁ-ହୁଁ।
ପିଜି ତମେ ଉତ୍କଳ ଫୁତ୍କଳ ରେ ପକେଇନ କି?
ନାଁ ନାଁ।
ତମର କ୍ଲିୟର ହୋଇଯାଇଚି ସମ୍ବଲପୁରରେ ପକେଇଚ?
ହୁଁ ସମ୍ବଲପୁର ଆଉ ଗଙ୍ଗାଧର ମେହର ୟୁନିଭରସିଟି ସମ୍ବଲପୁର, ଇଜିଏମ୍ ୟୁନିଭରସିଟି ଗୋଟେ। ଆଉ ସମ୍ବଲପୁର ୟନିଭାର୍ସିଟି ଗୋଟେ, କିନ୍ତୁ ଏଇଟା
ତମେ ଟିକେ ନିଜ କମ୍ ଯୋଉନ ବାହାରିବାକୁ ଟ୍ରାଏ କର ସେଇ ସମ୍ବଲପୁର ସମ୍ବଲପୁରରେ କେତେ ରହିବ?
କଣ କହିବା ମୁଁ ମାଆ ତ କହୁଛନ୍ତି ବେଶୀ ଦୂରକୁ ଯାଆନି। ଆମେ ଘରେ ଅସୁବିଧା ହେଇଯିବୁ, ମାନେ ଉଁ ତୁ ପଳେଇଲେ ଟିକେ ମାନେ କିଛି କାମ ହେଇପାରିବନି ଏ ସବୁ କହନ କହୁଛନ୍ତି ମା। ଏମାନେ ମାନେ ଟିକେ ଦୂରରେ ରହିଗଲେ ଚଳିବ।
ହୁଁ ହଁ ସେଇଟା ହେଲେ ଠିକ କଥା ଯେ ହେଲେ-ହେଲେ ତମେ ନିଜେ ଟିକେ କମଫୋର୍ଟ ଜୋନ୍ ବାହାରେଟା ଆକଚୁଆଲି ଭଲ ରହିବ।
କି
ହୁଁ
ତ ଦେଖିବା ଯୋଉ କଣ ହଉଛି?
ହୁଁ।
ନହେଲେ ମୁଁ ଟିକେ ବାହାରେ ରହିଲେ ହିଁ ଟିକେ ଠିକ୍ ହେଇଥାନ୍ତା। ହୁଁ।
ନା-ନା ଯେତେ ବାହାରେ ରହିବ ସେତେ ଅପରଚୁନିଟି ଆଣିବ ନେଟୱର୍କିଙ୍ଗ ହବ। ଲୋକଙ୍କ ସହିତ ନୂଆ-ନୂଆ ଲୋକମାନଙ୍କ ସହିତ ମିଶିବ। ସେ ସେମ୍ ଏନଭାରର୍ମେଣ୍ଟ ରହିଲେ କଣ ସେଇ ସେ ଜିନିଷଟା ଆଉ କିଛି ନୁଆ ଜାଣିଲିନି ନା?
ହୁଁ।
ହୁଁ ସେଇଆ ଆଉ।
ମୋତେ କିନ୍ତୁ ସେ ଭୁବନେଶ୍ୱର ସାଇଡ଼ରେ ରହିବା ପାଇଁ ଇଚ୍ଛା।
ତ ଭୁବନେଶରରେ ତମେ ଇଏରେ ପକେଇଆର ଥିଲା ନା ଉତ୍କଳ ରେ। ପିଜି ଆକ୍ ହୁଁ।
କଣ କରିବା ହେଇପାରିଲାନି ଆଉ? ହଁ।
ତମ ଭଉଣୀ ଏବେ ପ୍ଲସ ଥ୍ରି କରିବ ପ୍ଲସ ଟୁ ପରେ?
ହୁଁ-ହୁଁ।
ସେ ବି ଡିଫରେଣ୍ଟ ଲାଇନ ଝିଅ।
ହଁ।
ନାଇଁ ନାଇଁ ଯାଇନି।
ହୁଁ ଆଉ କଣ କୁ
ଉଁ କିଛି ନା ଏ ମୁଁ ବି ଟିକେ ରୋଷେଇ କରିଦଉଥିଲି ଆଉ।
କଣ କରୁଥିଲ?
ଏ ତରକାରୀ ଟିକେ ବନଉଥିଲି। ନା।
ନନଭେଜ୍ ନା ଭେଜ୍?
ଭେଜ୍ ଭେଜ୍। ଆଲୁ, ବାଇଗଣ ଆଉ ଉଁ ଆଁ?
ଘାଣ୍ଟ।
ଘାଣ୍ଟ ତ ହଁ ଘାନ୍